ହଁ।
ଲେଟ୍ସ ଗୋ ଟୁ ପୁରୀ ପିଲ୍ଜି ଲେଟ୍ସ୍ ଗୋ ଟୁ ପୁରୀ ଆପଣ ଶେଷ ଥର ପାଇଁ ମାନେ ଏଇ ଶେଷ ଥର କେବେ ପୁରୀ ଯାଇଥିଲେ ଆପଣ ମତେ ଟିକେ କହିବେ କି।
ହଁ ମୁଁ ଶେଷଥର ପାଇଁ ଏଇ ମାରଚ ମାସରେ ଯାଇଥିଲି ପୁରୀ ଆ ଆପଣ ସେତେବେଳେ ଯାଇଥିଲେ ଆପଣଙ୍କର ମନେ ତ ଥିବ
ମୋରୋ ନିଶ୍ଚିନ୍ତ ମନେ ଅଛି ମୁଁ ସକାଳୁ ସକାଳୁ ଯାଇଁକି ସାଢ଼େ ଛଅଟା ବେଳେ ପୁରୀର ବଡ଼ଦାଣ୍ଡରେ ମୋ ଗାଡ଼ିଟା ଅଟ କିଲା ମୁଁ ସେଠି ହୋଉଛି ଗାଡ଼ି ପୁରୀରେ ଜଗନ୍ନାଥ ଙ୍କ ଦର୍ଶନ ପାଇଁ ଯାଇଁକି ଲାଇନ୍ ରେ ଛିଡା ହେଲି। ତାପରେ ଦର୍ଶନ କରିକି ବାହାରିକି ଜଲ୍ଦି ସେଠୁ ଏସି ବସ ରେ ବାନ୍ତି କରି କରି ପୁଣି ଆମ ଘରକୁ ପଳେଇ ଆସିଲି ବୁଝିଲେ ତ
ହଁ ଆପଣ ଯେତେ ଯାହା ହେଲେ ବି ବାନ୍ତି ମେସିନ ଆପଣଙ୍କ ସାଙ୍ଗମାନେ ଆପଣଙ୍କୁ ଏଇ ନାମରେ ନାମୀତ କରିଅଛନ୍ତି। ଆପଣ ତ ଗୋଟେ ପିକ୍ନିକ୍ ଯିବେ ସତର ଥର ବାନ୍ତି କରିକି ଆସିବେ। ହଁ ମୁଁ ଜାଣିଚି ଆପଣ ଏଇ ବିଷୟରେ ଆପଣ ବୋହୁତ ବିଖ୍ୟାତ ଆପ ମ ଏଇ ଠାରେ ବୋହୁତ ଜଣା ଶୁଣା।
ମୁଁ କୋହୁଥିଲି କି ଆପଣଙ୍କର ମନେ ଅଛି ଆମେ ଯୋଉ ରାତି ଅଧରେ ପୁରୀ ସମୁଦ୍ର କୂଳରେ ବୁଲୁଥୁଲେ। ଆପଣଙ୍କର ସେ କଥା ମନେ ଅଛି କି ନାହିଁ?
ହଁ ମୋରୋ ତ ମନେ ଅଛି ଯୋଉଠିକିି ଆପଣ ମୋରୋ ଗୋଟେ ବି ଭଲ ଫଟ ଉଠେଇ ଦେଇନଥିଲେ। କେମିତି ଭୁଲିବି ମୁଁ ସେ ଦିନ।
ହଁ ଆପଣ ତ ଯେମିତି ମୋରୋ ହଜାର ଟା ଭଲ ଫଟ ଉଠେଇ ଦେଇଥିଲେ ଆଉ ଯେମିତି ଭୁଲି ପାରୁନାହାନ୍ତି ଆଉ ମୁଁ ବି ଭୁଲି ପାରୁନି ସେଇ କ କଥାକୁ ଆପଣ ମୋର ହଜାରଟା ଭଲ ଫଟୋ ଉଠାଇ ଦେଇଥିଲେ।
ହଁ ମୁଁ ହଜାର ଟା ଭଲ ଫଟୋ ଉଠେଇ ନଥିଲି। ହେଲେ ମୁଁ ଯଦି ଗୋଟେ ବି ଭଲ ଫଟୋ ଉଠେଇଥିଲି ସେଇ ଫଟୋଟା ଭଲ ଆସିଥିଲା। ଆପଣ ମୋର ପାଞ୍ଚଟା ଫଟୋ ଉଠେଇଥିଲେ ସେ ଫଟୋ ପାଞ୍ଚଟା ଭଲ ଆସିନଥିଲା।
ଆପଣ ବା ସେଦିନ ରାତିରେ ଭାରି ରଙ୍ଗରେ କହୁଥିଲେ କି ଆପଣଙ୍କର ବାପା ଆପଣଙ୍କର ଭଲ ଫଟୋ ଉଠେଇ ଦେଇଛନ୍ତି ଆପଣ ଏଥର ଯୁଆଡେ ବୁଲିବାକୁ ଯିବେ ଆପଣଙ୍କ ବାପା ବାପାଙ୍କୁ ନେଇଯିବେ ସାଙ୍ଗରେ ଆପଣଙ୍କ ବାପାଙ୍କୁ ହିଁ କହିବେ ସେ ଆପଣଙ୍କ ଫଟୋଗ୍ରାଫର ହେଇକି ଉଠେଇଦବ।
ହଁ ସେଦିନ ମୋର ଯାହା ଗୋଟେ ବି ଭଲ ଫଟୋ ଉଠିଥିଲା ମୋ ବାପା ହିଁ ଉଠେଇ ଦେଇଥିଲେ। ଆପଣ ତ ମୋର ଯାହା ଫଟୋ ଉଠେଇଥିଲେ ଛାଡ ଆଉ କଣ କହିବି।
ହଁ ଯେମିତି ଆପଣଙ୍କର ମୁହଁ ଟା ଯେମିତି ଆପଣଙ୍କର ଫଟୋଟା ତ ସେମିତି ଆସ ହେଲେ ଏଇ କଥାଟା ଏଇ ସାମାନ୍ୟ କଥାଟାକୁ ଆପଣ ମାନିବାକୁ ହିଁ ନାରାଜ। ମାନେ ଆପଣ ହୋଉଚି ମାନିବାକୁ ହିଁ ନାରାଜ। ଆପଣଙ୍କ ମୁହଁ ଯେମିତି ସେମିତି ଫଟୋ ଆସିବ ହେଲା। ଆପଣ ଗୋଟେ ବନକୁ ବନ ଭାବୁଚନ୍ତି ଆପଣ ଗୋଟେ ବିଶ୍ୱ ସୁନ୍ଦରୀଟେ। ଯେମିତି ଆପଣଙ୍କ ପୁରା ବିଶ୍ୱ ସୁନ୍ଦରୀ ହେଇକି ଫଟୋଟା ଆସିବ।
ହଉ ଠିକ ଅଛି ଆପଣଙ୍କର ନେକ୍ସଟ୍ ଫଟୋ ଉଠାହେଲା ବେଳେ ମୁଁ ଆପଣଙ୍କୁ ଏଇ କ ଥା ଗୁଡାକ ହିଁ କହିବି ଆଉ ସେଠି ଫୋନ୍ ଟା ରଖି ଦେଇକି ପଳେଇ ଆସିବି। ତାପରେ ଆପଣ କେତେ ଫ ଟୋ ଉଠୋଉଚନ୍ତି ଉଠୋଉଥାଆନ୍ତୁ। ଆପଣଙ୍କର କିଏ କେତେ ଭଲ ଫଟୋ ଉଠେଇଦେବେ ସେମାନେ ଉଠୋଉଥାଆନ୍ତୁ। ମୋର ଏଥିରେ କିଛି ଆପତ୍ତି ନାଇଁ।
ଶୁଣନ୍ତୁ ସି- ଭୋଗ ମାନେ ମୋବାଇଲ କମ୍ପାନୀ ବାଲା ସେଲଫି ବୋଲିବି ଗୋଟେ ଜିନିଷ ବାହାର କରିଚନ୍ତି। ତ ମୁଁ ସେଲଫି ନେଇଯିବି। ଆପଣଙ୍କୁ ଏତେ ଶହେ ଦୁଇଶହ ହଜାର ଥର ଖୋସାମତ ମୁଁ କରିପାରିବିନି। ଆପଣଙ୍କ ଫଟୋ ଉଠେଇଲା ବଳିଆ ଲାଇଟ୍ ଅଛି। ହେଲେ ମୋ ଫଟୋ ଉଠେଇଲା ବେଳେ ଲାଇଟ୍ ଆସେନି ଖାଲି ଅନ୍ଧାର ହେଇଯାଏ ଲାଇଟ୍ ଟା ବଦଳିଯାଏ ଲାଇଟ ର ଦିଗ ବଦଳିଯାଏ, ଲାଇଟର ରଙ୍ଗ ବଦଳିଯାଏ, ଲାଇଟ ହିଁ ବଦଳିଯାଏ। କହୁନାହାନ୍ତି ମୁଁ ମିଛ କହିଲି କି ସତ କହିଲି?
ନା ଆପଣ ତ ସତ ହିଁ କହିଲେ ମୁଁ ଏଇ କଥାଟା ବୁଝିହିଁ ପାରେନି ମୁଁ ଯେତେବେଳେ ଫଟୋ ଉଠାଏ ସେତେବେଳେ କେମିତି ଲାଇଟ୍ ଟା ଚେଞ୍ଜ ହେଇଥାଏ। ଆପଣ ଫଟୋ ଉଠୋଉଥିବେ ଠିକ ଅଛି ମୋ ବେଳକୁ ଲାଇଟ ଚେଞ୍ଜ ହେଇଗଲା? ଫ୍ୟାନ ବି ପୁରା ଆଶ୍ଚର୍ଯ୍ୟ ହେଇଯାଏ ଆପଣଙ୍କର ଏଇ ଯୋଉ ଆପଣ ଯୋଉ ରିଭିଲଟା ଦିଅନ୍ତି କାହିଁକି କଳା ଖରାପ ଫଟୋ ଉଠେଇଲେ ମୋର ସେଇଥିରେ।
ଛାଡ଼ନ୍ତୁ ଆପଣ ଯୋଉ ଏମତି ମୁହଁ ବଙ୍କା, ଓଠକୁ ମୋଡ଼ା ଏମତି ଓଠକୁ ପାଉତ୍ କରିକି, ଘୁଷୁରୀ ଭଳିଆ ମୁହଁ କରିକି ମାଙ୍କେଡି ଭଳିଆ ସେଲଫି ନିଅନ୍ତି, ସେଇ ସେଲଫି ଗୁଡାକ ଆପଣଙ୍କର ମତେ ବହୁତ ପସନ୍ଦ ଲାଗେ। ଆପଣଙ୍କର ମନେ ଅଛି କି ନାଇଁ? ଆପଣ ଯେଉଁ ଭଳିଆ ସେଲ୍ଫି ନିଅନ୍ତି ସେଇ ସେଲ୍ଫି ମୋତେ ବହୁତ ପସନ୍ଦ ଲାଗେ ହେଲେ ଆପଣ ମତେ- ଗୋଟେ କଥା କୁହନ୍ତୁ ଆପଣ ଏତେ କମ୍ କାହିଁକି କହୁଚନ୍ତି? ମାନେ ଯେମତି ମତେ ବେଶୀ କହିବାକୁ ପଡିବ ଆପଣ ବି ଟିକେ ଗପନ୍ତୁ ମୋ ପାଟି କଣ ହେଇଗଲାଣି ଆପଣ ତ ଦିନମାନେ କିଛି କରୁ ହିଁ ନଥିଲେ ଖାଲି ବସିକି ମୋବାଇଲ୍ କେଞ୍ଚୁଥିଲେ ତ ଆପଣ ଟିକେ କୁହନ୍ତୁ କଣ?
ମୁଁ ମୋବାଇଲରେ କେଞ୍ଚୁ ନଥିଲି ମୁଁ ମୋବାଇଲରେ ଟାଇପି କରୁଥିଲି। ଆଉ ଆପଣ ଯେ ସକାଳୁ କହିଲେନି ଯେ ଆପଣ ପାଟି ବିନ୍ଧା ହୋଉଚି। ଆପଣ ଯଦି ହେଁ ବଡ ପାଟରେ ରନ୍ଧି ଛାଡି ଏମିତି ହେବେ ହେବେ ଏତେ ବଡ ପାଟ ଟେ କଥା ହେବେ ଏମିତି କଥା ହେବେ ଧୀରେ ଧୀରେ ନ କଥା ହଉଛି ତ ଆପଣଙ୍କ ପାଟି ତ ଆପଣଙ୍କୁ କଟିବ ହିଁ ନା। ଆଉ ଏଥିରେ ମୁଁ କଣ କରିପାରିବି କି? ଆଉ ସେଇ ପୁରୀ ସମୁଦ୍ରରୁ ଆସିଲା ବେଳେ ଯୋଉ ଲାଇଟ ଖୁଣ୍ଟ ଗୁଡା ରହିଚି ସେଏଠି ପାଖରେ ମୋର ଗୋଟେବି ଭଲ ଫଟ ଥିଲା ଆଉ କିଛି ଭଲ ଫଟ ନାଇଁ। ଯା ହୋଉ ସେ ମନ୍ଦିର ଆଗରେ ମୋ ଗୋଟେ ଭଲ ଫଟୋ ଉଠେଇ ଦେଇଥିଲ ମୁଁ କେତେ ଭଲ ଡ୍ରେ ସ ପିନ୍ଧିକି ଯାଇଥିଲି ଆପଣ ସହିପାରିଲେନି।
ଶୁଣନ୍ତୁ ସେଇ ଡ୍ରେସ୍ ଖଣ୍ଡକ ବି ମୋର। ବୁଝିପାରିଲେ ତ ଆପଣ ଜମା ବି ସେଇ ସୁନ୍ଦର ଡ୍ରେସ୍ ଆପଣଙ୍କର ବୋଲି ଭାବିବା ଛାଡି ଦିଅନ୍ତୁ। ସେ ଡ୍ରେସ ଟା ମୋର ସେ ଡ୍ରେସ୍ ମୋର। ଆପଣ ଯଦି ପାରିବେ ଆପଣଙ୍କ ନିଜ ରୋଜଗାର ପଇସାରେ ନିଜ ପାଇଁ ନିଜେ ଡ୍ରେସ୍ କିଣନ୍ତୁ ମୋ ଡ୍ରେସ୍କୁ ନିଜ ଡ୍ରେସ୍ କହିବା ବନ୍ଦ କରନ୍ତୁ ବୁଝିଲେ।
ଆଚ୍ଛା ଆପଣ ଏମିତି କହିଲେ ଆପଣଙ୍କ ପାଟି କାଟିବନି ଆଉ କଣ ମୋ ପାଟି କାଟିବ। ହଁ ଛାଡନ୍ତୁ ସେ କଥା ମୁଁ ଶୁଣିଥିଲି ଯେ ଆପଣଙ୍କ ବଡ଼ ବୋଉ। ଭଲ ପୋଡା ପିଠା କରନ୍ତି ଏଇଟା କଣ ସତ କଥା କି
ହଁ ଆପଣଙ୍କୁ ତ ଯେମିତି କରିକି ଖାଇବାକୁ ଦେଇଥିଲେ। ସେଥିରେ ବାଦାମ ପଡ଼ିଥିଲା କାଜୁ ପଡିଥିଲା କିଶମିଶି ପଡ଼ିଥିଲା। ଆଉ ହଉଛି କଳା କିସିମିଶି ପଡିଥିଲା ନାଲି କିସି ମିିଶି ପଡିଥିଲା ଧଳା ସବୁଜ ସବୁ। କିଶିମିଶି ପଢ଼ିଥିଲା ଗୁଜୁରାତି ପଡ଼ିଥିଲା। ଲବଙ୍ଗ ପଡିଥିଲା ସବୁ ତ ପଡିଥିଲା ଆପଣ ଯେମିତି ଖାଇଛନ୍ତି ସେମିତି କହୁଛନ୍ତି କି ଭାରି ଭଲ ପିଠା କରନ୍ତି ଆପଣଙ୍କୁ ବୋଧେ କରିକି ଖାଇବାକୁ ଦେଇଛନ୍ତି ନା। ଆଉ ଆପଣ ଯେଉ ମତେ କହିଲେ କି ମୁଁ ଏଡ଼ା ବଡ଼ ବ ପାଟି କରିକି ପଢ଼ୁଛି। ଏଥିପାଇଁ କାହିଁକିନା ମୁଁ ବହୁତ କୋଳାହାଳମୟ ଅଞ୍ଚଳରେ ବସବାସ କରୁଛି। ସେଠିକି ଯଦି ମୁଁ ଜୋର ପାଟରେ ନ ପଢ଼ିବି ମୋର ଗୋଟେ ସେକେଣ୍ଡର ପରିଶ୍ରମ ବୃଥାରେ ଯିବ ସେଥିପାଇଁ ମୁଁ ପୁରା କୋଳାହଳମୟ ଆଉ ପରିବେଶରେ ବାସବାସ କରି ମଧ୍ୟ ଜୋର ପାଟିରେ ପଢ଼ିବାକୁ ବାଧ୍ୟ ହେଉଛି। ହଉ ଏବେ ଆପଣ କହିଲେ ଆପଣ ପୋଡ଼ପିଠା କେବେ ଖାଇଥିଲେ?
ହଁ ମୁଁ ଜାଣିଲି। ତମ ଘର ଟା କେମିତି ବି କୋଳାହଳମୟ ନ ହବ ଘରେ ପାଞ୍ଚରୁୁ ଛଅ ଲୋକ ଥିବେ ହେଲେ ଲାଗିବ ଯେମିତି ପଚାଶରୁୁ ଷାଠିଏ ଲୋକ ଅଛନ୍ତି। ସେ ପାଞ୍ଚ ଜଣ ଲୋକ ହିଁ ସେମିତି ହଉଥିବେ ସକାଳୁ ପହର ଠାରୁ ରାତି ଯାଏ ମାନେ ଏବେ ମଧ୍ୟ। ସେମିତି ହଉଛନ୍ତି ଆପଣ ଏବେ ଯେମିତି ସେୟାର ଘୁଷଡୁଛନ୍ତି। ଆମେ କଥା ହଉଛୁ ଆପଣଙ୍କୁ ଜଣା ପାଡ଼ୁନି ଆ ଆମେ ପୋଡ଼ ପିଠା କେବେ ଖାଉଥିଲେ କହିଲ? ତମେ ଯେତେବେଳେ ମାଛ ମଞ୍ଜିଟା ଖାଉନଥିଲ ସେବେ କିି ଆମେ ଖାଇଥିଲୁ ପୋଡ ପିଠା ଟା ମନେ ପଡ଼ିଲା ନା।
ହଁ ମୁଁ କେମିତି ଭୁଲି ଯାଇ ପାରିବି ସେ କଥା ସେ ଦିନ ସେ ସମୟ। ମୁଁ ମାଛ ମଞ୍ଜି ଖାଇସାରିକି ଯେଉଁ ମାଡ଼ ଗୁଡ଼ା ଖାଇଥିଲି। ଏଯାଏଁ କଣ ମୁଁ ଭୁଲି ପାରିବି ଏଯାଏଁ ସେତେବେଳେ ମୋ ନାଁରେ ଯିଏ ଯାଇକି କମ୍ପ କମ୍ପ୍ଲେନ୍ କରିଥିଲା କି ମୁଁ ମାଛ ମଞ୍ଜି ଖାଇ ଦେଇେଇଛି। ତା ସହିତ ମୁଁ ଆଉ କେବେବି କଥା ହେବିନି। ଆଉ ମୋତେ ଯିଏ ସମସ୍ତଙ୍କ ସାମ୍ନାରେ ବାଡ଼େଇଥିଲା ତାକୁ ବି ମୋ ବାପାଙ୍କୁ ଲଗେଇକି ବହୁତ ପାଟି ଖୁଆଇଥିଲି ସେଦିନ ସମସ୍ତଙ୍କ ସାମ୍ନାରେ ଆପଣଙ୍କର ଏଇ ସବୁ କଥା ମନେ ଅଛି କି ନାହିଁ?
ନା ନା ଏସବୁ କଥା ତ ମୁଁ ଏବେ ଆପଣଙ୍କ ଠାରୁ ଶୁଣିବାକୁ ପାଉଛି କାରଣ ସେଇ ସମୟରେ ସେଇ ମୁହୂର୍ତ୍ତରେ ମୁଁ ସେଠାରେ ଉପସ୍ଥିତ ନଥିଲି।
ଆପଣ କାହିଁକି ନଥିଲେ ଆପଣଙ୍କୁ ସେସବୁ ମୁହୂର୍ତ୍ତ ଦେଖିବାର ଥିଲା ନିଜେ ସେ ସେ ସବୁ ମୁହୂର୍ତ୍ତରେ ରହିକି ସେସବୁ ମୁହୂର୍ତ୍ତକୁ। ଅନୁଭବ କରିବାର ଥିଲା ଏମିତି କରିଥିଲେ ଆପଣ ପ୍ରାକୃତିକ କଥା ପ୍ରାକୃତିକ ଚଳଣି ଆଉ ଆମ ଘରର ସବୁ ଲୋକଙ୍କ। ବ୍ୟବହାର ଚଳନୀ ଆଚାର ଗୁଣ ଚରିତ୍ର ସବୁ ଜାଣିପାରିଥାନ୍ତେ ଆପଣ କଣ ପାଇଁ ନ ଥିଲେ ଆପଣ ବୋଧେ ଯାଇକି କଉଠି ଗୋଟେ ବ୍ୟାଟ୍ ବଲ ବାଡ଼ଉଥିବେ ଆଉ।
ଆପଣଙ୍କର ଏଯାଏଁ କିଛି ହଉନଥିଲା ହେଲେ ଯେତେବେଳେ ମୁଁ କଥା ହେବା ଆରମ୍ଭ କଲି ଆପଣ। ସବୁ ବାହାରିଲା ଏମିତି ରଙ୍ଗେଇ ହୁଅନ୍ତୁନି ତ। ଫୁଲେଇ ରଙ୍ଗେଇ କଉଠିକାର। ମାନେ ମନ ଇଚ୍ଛା ନିଜେ ଗପିଲା ବେଳକୁ ସାଙ୍ଗ ମାନଙ୍କ ସହିତ ବୁଝେଇଲା ବେଳକୁ ଠିକ। କି ମୋ ସହିତ କଥା ହେଲା ବେଳକୁ ଆପଣଙ୍କର ସବୁ ଖେଁ ଖେଁ ଖେଁ ଖେଁ ସବୁ ବାହାରୁଛି। ମାନେ ଆଗରୁ କିଛି ନଥିଲା ପାଣି ବୋତଲ ଟା ସାଙ୍ଗରେ ରଖିଛନ୍ତି ପିଇ ଦେଇକି ଆଉ। କଥା ହବାଟା ଶିଖିନାହାନ୍ତି ବୁଝିଲେ ଆପଣ ପକ୍କା ଠକେଇ ଅଛନ୍ତି ମୁଁ ଜାଣିଲି। ରୁ ଆଉ ଆପଣ ତ ପୁରା ଠକେଇଟେ।
ନା ନା ମୁଁ ସେତେବେଳକୁ ବ୍ୟାଟ ବଲ ଖେଳୁ ନଥିଲି। ମୁଁ ସେତେବେଳକୁ ଆମର ଯୋଉ ଜାଣିଛନ୍ତି ନା କଣ କହିଲ। ତାପରେ ଯୋଉ ମାନେ ପୁରା ଧାାନ ସବୁ ପିଟା ହେଇ ସାରିଲା ପରେ ଯୋଉ ନଥାଏ ବୁଦା। ଶୁଣନ୍ତୁ ଇକୋ ଟିକେ ହଉଛି ଆପଣ ଟିକେ କବାଟଟା ଦେଇଦେଲେ।
ନିଶ୍ଚିନ୍ତ ଆଉ ଗୋଟାଏ ମିନିଟ ତ ରହିଲା। ଇକୋ ହଉ କି ଫିକୋ ହଉ।
ହଁ ମୁଁ ସେଇ ଘାସ ବୁଦା ଉପରେ ଛିଡା ହେଇକି ଡେଉଁଥିଲି। ତ ମାନୁଛି ମୋର ଗୋଡ ହାତ କୁଣ୍ଡେଇ କାଣ୍ଡେଇ ହୁଏ ସେଇଠୁ ଆସିଲା ପରେ। ହେଲେ ବି ମୁଁ ଛୋଟ ଥିଲି ନା ତ ସେଇ ଉପରେ ସିଢି ଉପରେ ଚଢି ଯାଇକି ଆମ ଖଳା ବାଡିଟାରେ। ଯୋଉଟା କି ମୋ ବଡ ବୋଉ ବହୁତ ପରିଷ୍କାର ପରିଚଛନ୍ନରେ ରଖିଥିଲେ। ତ ସେଇଥିରେ ମୁଁ ଏମିତି ଚିଡି ପକେଇକି ଚଢିଯାଏ। ତ ସେଇଠି ଏମିତି ମୁଁ ନାଚେ ଖେଳେ କୁଦେ ଆଉ କଣ ତ ସେଇ ହିସାବ ଯୋଗୁ ମୁଁ ସେଇଠି ଉପସ୍ଥିତ ନଥିଲି ତ ମୁଁ ଏତେ ସୁ ଦରମୟ ଗୋଟେ ଦୃଶ୍ୟ ଟାକୁ ମିସ୍ କରିଦେଲି। ତ ମୁଁ ଚାହିଁବି ନେଷ୍ଟ ଥରକୁ ଆମେ ଚାଲ ଯିବା ଆଉ ସେଇ ଦୃଶ୍ୟ ଟାକୁ। ଆମେ ରିକିଏଟ କରିବା ଯେହେତୁ ମୁଁ ଦେଖିପାରେ।
ନିଶ୍ଚିନ୍ତ ଚାଲ ଏବେ ବାହାର ଏବେ ଯିବା ବାହାର ଆପଣ ମାମାଙ୍କୁ ଡାକ। ବାପାଙ୍କୁ ଡାକ ବାହାର ଆଉ କୁରୁ କୁରୁ ହବା ବନ୍ଦ କରନ୍ତୁ ଆଉ ଏବେ ରଖନ୍ତୁ ମୋର ଆପଣଙ୍କ ସହିତ କଥା। କଥା ହେବାରେ ଜମାରୁ ଇଚ୍ଛା ନାହିଁ।
ହଁ ହଁ ମୁଁ ରଖୁଛି ଆଉ ବାହାରୁଛି ହେଲା ତମେ ବି ବାହାର।